ହଁ।
କଣ କରୁଛ?
କଣ କରିମି ଏଇଠି ଝାଡୁ ମାରିମି ଘର ଆଉ କଣ କରିବା।
ଓହୋ ଆଉ ଚାଲନ କୁଆଡେ ବୁଲାବୁଲି କରିବା।
ବର୍ଷା ତ ଆଇଲାଣି ଯୋଉ ବର୍ଷା ସିଜନ ହେଲାଣି ତମେ ଖରା ହେଲା ଯେତେଳେ କହିଲନି ଯିବା ପାଇଁ।
ଖରାରେ ପା ଖରାରେ ପା ଅଂଶୁଘାତ ହେଇଯାଉଛି ଲୋକଙ୍କୁ କେତେ ଲୋକ ଦେଖ ଖୁଚ ନା ମରିଯାଇଛନ୍ତି।
ହୁଁ ସଂଷ୍ଟ୍ରୋକ ହଉଛି। ତାପରେ ଯୋ ବେଶୀ ତ ଏଥର ପ୍ରୋବ୍ଲେମ୍ ହେଲା ଅକ୍ସିଜେନ କମିଗଲା ଲୋକଙ୍କର ରେ ଏମିତି ଖରା ହେଲା ଯେ ଲୋକଙ୍କର ଅକ୍ସିଜେନ ବି କମିଗଲା।
ସେଇ ବା ସେଇଆ ହେଲା କଥା ଏଇ ଖରାରେ ସେଇଥିରେ ତମେ କହୁଛ କେମିତି ଖରାରେ ଯିବା ପାଇଁ ଖରାରେ ନଯାଇଛନ୍ତି ଭଲ ହେଇଛି ନହଲେ ସବୁ ଗଳି ପଡିଥାନ୍ତେ ଯାଇ
ଏଇ ବର୍ଷାାରେ କେମିତି ଯିବା କୁଆଡେ ଏ ଯୋଉ ବର୍ଷା ଘଡଘଡି ବିଜୁଳି ମାରୁଚି କୁଆଡେ ଯିବା ବୁଲିବା ପାଇଁ।
ବିଜୁଳି ହଁ ବି
ବିଜୁଳି ଭୟ ରହୁଛି ତାପରେ ଏଥର ଯୋଉ ଗରମ ହେଲା ପିଚୁ ବି ଟାୟାର ବି ପିଚ ଧନ ହେଗଲା ଏମିତି ଏଥର ଟେମ୍ପରଚର ବଢି଼ଛି।
ଆଉ ଦେଖିବା ବର୍ଷା ଅଛି ବର୍ଷା ଛାଡୁ ଦେଖିବା ଗୋଟେ କୁଆଡେ ବୁଲି ଆସିବା ଯାଇକି ଆଉ।
ହୁଁ
ତମ ଫ୍ୟାମିଲି ଡାକିବା ଆମ ଫ୍ୟାମିଲି ସବୁ ମିଶି ମିଶାକି ଯିବା ଆଉ
ବଣଭୋଜି ଗୋଟେ କରିବା ଆଉ।
ହଁ
ତୋର ସେଇଆଟା ଅଛି ନା ଯା
ହୁଁ ହୁଁ ହୁଁ ବଢି଼ଆ ବଢି଼ଆ ଜାଗା ଅଛି ଆମର ଏପଟ ହ୍ରଦଗଡ ଗଛ ଏପଟେ ବଡ଼ ବଡ଼ ସବୁ ଜାଗା ଅଛି ଆସିବ ସବୁ ଭୋଜି କରିବା।
ହଉ ମିଶିକି ଭୋଜିରେ କଣ ଆଇଟମ କରିବା କହିବ କଣ ଖାଇବା କରିବା?
କମ ତ ତମେ ତମର ମଟନ ଖାଆନ୍ତି ନା?
ହଁ ହଁ ମଟନ୍ ଖାଏ।
ଫାଷ୍ଟ ତ ମଟନ୍ ଟା ହବ
ହୁଁ
ଆଉ ନର୍ମାଲ ଯୋଉ ଯୋଉ ମଝିରେ ଖାଲି ଟିକେ ବ୍ରେକ୍ ଦବା ପାଇଁ ଟିକେ ଚିକେନ ପକୋଡା କରିଦବା
ହୁଁ ।
ପକଡା କରିକି ଆ ଛାଙ୍କିକି ଖାଇଦବା
ହଁ
କରିଦବା ଭାତ କରିବା ଆଉ ସାଲାଡ କରିଦବା ମାନେ ଯେତେ କମ ସମୟରେ ଖାଇବା ହେଇପାରିବ ପର ଜଲଦି ଯେମିତି ବୁଲି ପାରିବା ସେଟା ବୁଲିବା ଜାଗା ଟା ମାନେ ଭଲ ବୁଲିବା ପାଇଁ ଦେଖିବା ପାଇଁ ଭଲ ଜାଗା ଅଛି। ଆଉ ଆମେ ଏତ ଖାଇବାର ସମସ୍ତ ସାରିଦବା ଆଉ କୋଉଠି ବୁଲିବା ପାଇଁ ଯାଇପାରିବା
ଓ ହୋ ଆଉ ଗୁଣ୍ଡିଚା
ଆମେ ଗୋଟେ କାମ କରିବା ସାଧା ବହୁତ ଖାଇବା କମ କମ କରିବା ଆଉ ଟେ ବୁଲିବା ଯେମିତି ଖାଇବା ଖାଇବାକୁ ଖାଇବ
ନାଇଁ ନାଇଁ ସାଧା ଯଦି ଆମେ ସାଧା ଯଦି ଆମେ କରିବା। ତାହେଲେ ଆମର ଲେଟ୍ ହବ ଆମେ ଏମିତିରେ ଖାଲି ନର୍ମାଲ ମାନେ ମଟନ କରିଦେଲେ ନା ଭାତ
ମଟନ୍, ଭାତ, ସାଲାଡ ହଁ ଆମେ ସାଧା ମାନେ ନର୍ମାଲି ଖାଇବା ମାନେ ସାଧା ମାନେ ପୁରା ଭେଜ ନୁହଁ। ମାନେ ନର୍ମାଲ ଖାଇବା। କନ କହିଲେ ବେଶୀ ଆଇଟମ ବଢିଲା ମାନେ ଆମକୁ ଲେଟ ହେଇଯିବ। ଏମିତିରେ ଖାଲି ମଟନ୍ ଭାତ ତ ସାଲାଡ କରିଦେଲେ ଆଉ ସ୍ନାକ୍ସ ପାଇଁ କରିଦେଲେ ଚିକେନ ପକଡା ଖାଇ ଖୁଆ ଦେଲେ ଆଉ ତାପରେ କଣ କରିବା ନା ଆମେ ବୁଲିବା ପାଇଁ ଯିବା।
ଆମେ ଯେ ଏଇଠି ତ ଆମେ ସବୁବେଳେ କରିପାରିବା। ଚାଲେ ଆମେ ଗୁନୂଚା ଖାଇ ଯାଇକି ଭୋ କରିବା ଗୁନୂଚା ଖାଇରେ ଭଲ ଜାଗା ଅଛି ଦେଖିଚ ତମେ
ନା ମୁଁ ଯାଇନି ସେପଟରେ।
ଓହୋ ମୁଁ ଯାଇଥିଲି ଆକ୍ଚୁଲି ମୁଁ ଗୋଟେ ସ୍କୁଲରେ ରହୁଚି ତ ଆମର ସବୁ ପିକନିକ ଯାଇ ଲୋ ସେଇଠି ମାନେ ସବୁ ଛୁଆଙ୍କୁ ଆମ ହଷ୍ଟେଲ ଛୁଆଙ୍କୁ ନେଇକି ଆମେ ଗୁଣ୍ଡି ଚାଖାଇ ଯାଇଥିଲୁ ପି ନେଇକି।
ଓ ହଁ ତୁମେ କେତେ ବର୍ଷ ହେଲା ରହିଲଣି ସ୍କୁଲରେ?
ଯିବ ଦେଢ ବର୍ଷ।
ଓହୋ ମୁଁ ବି ଗୋଟେ ପ୍ରାଇଭେଟ ସ୍କୁଲରେ ଥିଲି।
ହଁ। ମୁଁ ସେ ଦେଢ ବର୍ଷ ହେଲା ରହି, ହଁ କେତେ କଣ ପାଉଥିଲ?
ହଁ ସେ ସେଟି ପୁରା ରହିଯାଇଥିଲି ନା ବହୁତ ଦିନ ହବ। ଫାଷ୍ଟ ଫାଷ୍ଟ ଟା ରହିଲି ବହୁତ କମ ଦରମାର ରହି ଥିଲି। ଆଉ ତା ପରେ ରହିଲି ତାପରେ ଧୀରେ ଧୀରେ ଧୀରେ ଧୀରେ କି ବଢିଲା ଫା ପ୍ରାଇଭେଟ ସ୍କୁଲ ତ ଜାଣିଛ। ନା ୱାର୍ଡ ନ ଦେଖିଲେ ଦେବେନି ପଇସା।
ଆମର ପା ସେଇଥିପାଇଁ ଆମର ହସ୍ ଟେଲ୍ ଛୁଆଙ୍କୁ ନେଇକି ଯାଇଥିଲୁ ଆମେ ଗୁଣ୍ଡିଚା ଖାଇ। ବର୍ଷା ଦିନିଆ ମାନେ ବର୍ଷା ହଉଥିଲା ହେଲା। ଯଦି ବର୍ଷା ହଉଥିଲା ଆମେ ଆମର ଫାଷ୍ଟ ଗଲୁ ସେ ଗୁଣ୍ଡିଚା ଘାଇ ଗଲୁ ମାନେ ଏତେ ସୁନ୍ଦର ଜାଗା ସେଠି ପୁରା ପାଣି ମାନେ ଡର ଲାଗେ ତ ସେ ପାଣି କ ତି ତ ଯାଇପାରିବନି। ନହେଲେ ଏ ମାନେ? ପାଉଛ କିନ୍ତୁ କରିଦେଇଚନ୍ତି ମାନେ ସେ ପାଣି ଭିତରୁ ଯିବା ପାଇଁ ପାଉଛ କରିଦେଇଚନ୍ତି। ସେଇଠି ଦେଖିବ କେତେ ଠା ମାନେ ବ ଠା। ଗୃହ ଶିକ୍ଷକ। ଅଛନ୍ତି। ଆଉ ଯୋଉ ଏତେ ସୁନ୍ଦର ପାହାଡ ପାଣି ଝରୁଛି ବହୁତ ଲୋକ ସେଇଠି। ଆଉ ସବୁ ଯେତିକି ବି ପିକି ମାନେ ଯେତିକି ବି ଭୋ ଜି କରନ୍ତି ସବୁ ବକ୍ସ ନେଇକି ଯାଇଥିଲେ ମାନେ ସେଠି ଡ୍ୟାନ୍ସ କରୁଥିଲେ। ଭୋଜି କରୁଥିଲେ। ଆଉ ତାପରେ ସେଆଡେ ଆମର ସେ ଏପଟେ କଣ କହିଲେ ବୋଇତାଳୁ ସୁଭି ଆମେ ଯେତେବେଳେ ଯାଇ ସେ ଗୁଣ୍ଡିଚା ଖାଇକତିରେ ଆମର ଆମେ ଯେତେବେଳେ ଯାଇ ଏଥର ବୁଲିବା ପାଇଁ ସେତେବେଳେ କଣ କଲେ ବୋଇତାଳୁ ଆଉ ଲେମ୍ବୁ ସିଜିନ ଥିଲା ହେଲା। ଆଉ ବୋଇତାଳୁ ସେପଟେ ଚାଷ। କରନ୍ତି ନା ବୋଇତ୍ ତାଳୁ କେଡେ କେଡେ ବୋଇତାଳୁ ରେ ବଟ୍ ଗୋଟା ଦଶ ଟଙ୍କା। ମୁଁ ଆଣିଥିଲି ବୋଇତାଳୁ ଲେମ୍ବ କୁ ହଁ। ମାନେ ବହୁତ ଶସ୍ତା ବା ସେପଟେ। ସମତେ ଦଶ ଟଙ୍କା। ମାନେ ସେଇଟା ପୁରା ବହୁତ ବଡଟେ ପୁଣି। ହଁ ସେପଟେ ବହୁତ ସୁବିଧା ମାନେ ଚାଷ କରନ୍ତି ନା ସେପଟେ। ସେଇଥିପାଇଁ ତାଙ୍କର ମାନେ ଏ ମେନ୍ କଥା ହେଲା ତାଙ୍କର ଚାଷ କରୁଚନ୍ତି। ସେଠି ମାନେ ସେଇଠି କଣ ଏତେ ବିକ୍ରି ହୁଏ କି? ଯିଏ ଯିବ ସିଏ ଆଣିବ। ଆଉ ସେ ଦେଇ ଦିଅନ୍ତି। କିନ୍ତୁ ମାନେ ଦଶ ବାହାରେ ଦେଇଗଲେ। ମୁଁ ଆଣିଲି ବଡଟେ ଆଉ ଆମ ମ୍ୟାମ୍ ମାନେ ସବୁ ଏ ଛୋଟ ଛୋଟ ଥିଲେ ବଲେ ଆଣିଲେନି। କହିଲେ ତମେ ଦଶଟଙ୍କାରେ ଏଡେ ବଡ ନେଲ ଆମେ କାଇଁ ଛୋଟ୍
ଓ ହୋ ଅ।
ଆଉ ତାହେଲେ ତମେ କୁଆଡେ ଯାଇଛ ବୁଲି?
ଯେତେବେଳେ ସ୍କୁଲ ଥିଲି ତ ବର୍ଷର ଥରେ ଆମେ ଆଗେ ଫାଷ୍ଟ ପୁରୀ ଯାଉ।
ହଁ।
ଆମର ହଉଛି ବର୍ଷର ଥରେ ମାନେ ଯୋଉ ରିଆଡମିସନ ସଇଲା ପରେ ଆମେ ସମସ୍ତେ ପୁରୀ ଯାଉ ବୁଲିବା ପାଇଁ ଜୁନ ମାସ ପରେ ଆମେ ଥରେ ଯାଉ ପୁରୀ ବୁଲିବା ପାଇଁ। ତାପରେ ତି ନିକ ହୁଏ ଆମ ଛୁଆଙ୍କର ପିକନିକ ହୁଏ। ଛୋଟ ଛୁଆମାନଙ୍କର ବଣ ଭୋଜି ହୁଏ।
ହୁଁ।
କେବେ କେତେ ଆମେ ଆସୁ ଏଇ ନୂଆପଡା ଆସୁ କେତେବେଳେ ହୁ ବଞ୍ଚୁ ମନ୍ଦିର ଯାଉ। କେତେବେଳେ ଗଡ଼ଚଣ୍ଡୀ କେତେବେଳେ ହଦ ଗଡ କେତେବେଳେ ସ୍କୁଲ କେତେବେଳେ ଅମ୍ବିକା ଆମ ସେପଟ ଅଛି। ମାନେ ଛୋଟ ଛୋଟ ପିଲାଙ୍କୁ ସମସ୍ ତୁ ନେଇକି ଯିବାର ଥାଏ ତ। ସେଥିପାଇଁ ଏମି ତି ସବୁ ସ୍ ସେପଟ ଜାଗା ଆମେ ବୁଲୁ।
ହୁଁ।
ଆଉ ସବୁ ପିଲାଙ୍କୁ ନେଇଯାଉ ଆଉ ବଡ ପିଲାମାନଙ୍କୁ ନେଇକି ଟୁରିଷ୍ଟ ପ୍ଲେସ୍ ଯାଉ।
ହଁ।
ହଁ ଟୁରିଷ୍ଟ ପ୍ଲେସ ସେମାନେ ଯାଆନ୍ତି ବୁଲିକି ଆସନ୍ତି ଟୁରିଷ୍ଟ ପ୍ଲେସ ନେଇକି ଯାଉ ବୁଲାବୁଲି କରିକି ଯେମିତି ଆସୁ
କେମିତି ଜା ଗା ସବୁ ସେଠି ଠାକୁର ମାନେ କି କି ଠାକୁର ଅଛନ୍ତି କେମିତି ଜାଗା କଣ?
ହଁ ଏ ପୁରୀରେ ତ ଜଗନ୍ନାଥ ଠାକୁର ଜାଣିଛ। ଯାଆନ୍ତି ବୁଲିକି ଆସନ୍ତି ଆଉ ଏପଟରେ ଯୋଉ ନୂଆ ପଡାରେ ଆସୁ ନୁଆପଡାରେ ତ ଜଗନ୍ନା ଥ ମନ୍ଦିର ବଞ୍ଚୁଅରେ ସେମିତି ଜଗନ୍ନାଥ ମନ୍ଦିର ତ ଜାଣିଥିବ ବଞ୍ଚୁଅରେ ଆଉ ହୋଉଛି ଏପଟରେ ଆମର ଅମ୍ବିକାରେ ହଉଛନ୍ତି ସେଠି ଶିବ ମନ୍ଦିର ଏଠି ମା ଙ୍କ ମନ୍ଦିର ମଙ୍ଗଳାଙ୍କ ମନ୍ଦିର ଆଉ ଏଠି ଶୂନ୍ୟ ମଣ୍ଡପରେ ହୋଉ ଛି ଶୂନ୍ୟ ଠାକୁର ମାନେ ଜଣେ ବାବା ସିଏ ଥିଲେ ଆଗରୁ ସେ ବାବାଙ୍କର ମୂର୍ତ୍ତିଙ୍କ ଆଜି ପର୍ଯ୍ୟନ୍ତ ପୂଜା ହଉଛି ମାନେ ସେ ତାଙ୍କ ହାତରେ ଶଙ୍ଖ ବାହାରିଥିଲା। ସେ ଶଙ୍ଖ ଫୁଙ୍ଖନ୍ତି ତାଙ୍କ ହାତରେ। ହଁ। ସେ ବାବା ମାନେ ଦେହ ତ୍ୟାଗ କରିଦେଲେଣି କି ତାଙ୍କର ଗୋଟେ ପତ୍ର କୁଡିଆ ଅଛି। ଆଉ ସେ ବାବାଙ୍କର ସେଇ ଜାଗା ଟା ଗୋଟେ କୁଣ୍ଟିର ଅଛି। ଆଉ ସେଠି କଣ ନା ଅଖଣ୍ଡ ଦୀପ ଜଳେ
ହୁଁ
ଦିନ ରାତି କିଛି ନଥିବ ପୁରା ପୁରା ଶୁନ୍ ଇଏ ଥିବ ଫାଙ୍କା ଥିବ କିନ୍ତୁ ଯାଇକି ସେଠି ଦିଖ୍ ଦୀପଲଗେଇକି ସେଠୁ ଆଣିକି ମନ୍ଦିରରେ ପୂଜା ଆରମ୍ଭ ହୁଏ । ସେଟା ଅଖଣ୍ଡ ଦୀପ ସେଠି ଗୋଟେ ଜଳେ ହଁ ଆପେ ଆପେ କିଛି ନଥିବ ଖାଲି ଟି ଟିକେ ଟିକେ ଧୂଆଁ ମାାର ଆଉ ଦୀପ ଏମାନେ ଦୀପ୍ କ ନେବେ ସୋଠୁ ଲଗେଇକି ଆଣିବେ । ହଁ ସେଟା ହେଲା ଅଖଣ୍ଡ ଦୀପ ସେଟା ହଉଛି ଆମର ଶୂନ୍ୟ ମଣ୍ଡପରେ ବାହ ଆଗର ବଡା ଯାଏନି । ସେଟା ହଉଛି ଶୂନ୍ୟ ମଣ୍ଡପ । କେତେବେଳେ ଆସିବ ଯିବା ବୁଲି ଆସିବା ।
ଉଁ ସେଆଡ଼େ ଯିବା ଆଉ ଭଲ ଲାଗୁଥିବ ମାନେ କିଛି ନାହାନ୍ତି ଆପେ ଆପେ ଲାଗୁଥିବ ମାନେ ତାହେଲେ ଠାକୁର ସେଇଠି ଥିବେ ନା?
ହଁ
ଆଉ ଆଉ କୁଆଡେ ଯାଇଥିଲ ବୁଲିବା ପାଇଁ ଏବେ ଗୋଟେ ଜାଗା କହୁଥିଲ କୋଉଠି ।
ହଁ ଆଉ ବହୁତ ଜାଗା ଆମେ ଯାଇଛୁ ବୁଲିକି ଆସିଛୁୁ ବ ମାନେ ଟୁରିଷ୍ଟ ପ୍ଲେସ୍ ବହୁତ ଜାଗା ଯାଇଛୁ କିନ୍ତୁ ମୁଁ ଗୋଟେ ଜାଗା ଯାଇନି କୋଣାର୍କ ଯାଇନି କୋଣାରକ ଜମା ଦେଖିବା ପାଇଁ ଯାଇନି ଆମେ ଆଉ ବୁଲିବା ଯୋଉଁ ଆମର ପାର୍କ ଫାର୍କ ଆଗରପଡାରେ
ହୁଁ
ସିଆଡେ ଯାଉ ବୁଲିବା ପାଇଁ ଆଉ ଚକରତୀର୍ଥ ଏଇଠି ଆମ ପାଖର ଅଛି ଗୋଟେ ଜାଗା ବୁଲିବା ବୁଲିବା ଜାଗା ଗୋଟେ ଚକରତୀର୍ଥ ସେଠିକି ଯାଉ ବୁଲିବା ପାଇଁ । ହଁ ଯେ ବହୁତ ଜାଗା ଯାଉ ବୁଲିବା ପାଇଁ ଆଉ
ହୁଁ ନାଇଁ ମୁଁ କଣ କହିଲି ଯୋଉ କୋଣାର୍କ ମୁଁ ଯାଇଥିଲି ଆମର ଘରେ ଥରେ ଗାଡି କରିଥିଲେ ଛୋଟ ହେଇଥିଲି
ହଁ ଓହୋ ମୁଁ କିନ୍ତୁ କୋଣାର୍କ କେବେ ଯାଇନି ସବୁ ବହୁତ୍ ଜାଗା ଦେଖିଛି କିନ୍ତୁ କୋଣାର୍କ କେବେ ଯାଇନି । ଆଉ ସେଟ୍ ଆଉ ଯୋଉଠି ବି ଯାଉ ବିି ସୁଧା ସବୁ ଜାଗା ତ ଯୁଆଡେ ତ ଯିବୁ ଠାକୁରଙ୍କ ଜାଗା ନା ସେଟା ଓଲାଓଲି କରିତେ ଯାଉ ଏତେଳେ ଆଉ ସେଠି ସବୁ ଆମେ ସାଥ୍ ନିରାମିଷ ଆଉ ଶୁଦ୍ଧ ନିରାମିଷ ବୋଲି କଣ ବିନା ପିଆଜ ରସୁଣରେ କରିକି ଖାଇ ଖୁଆଇକି ଆସୁ ।
ଓହୋ।
ଆଉ ଏପଟେ ମୁଁ କେବେ ଗୁଣ୍ଞ୍ଚା ଖାଇ ଆଉ ଗୋଟେ ଯୋଉ ରେମାଳ କୁହନ୍ତି ଏପଟରେ ମୁଁ ବୁଲିନି ଥରେ କେବଳ ଯାଇଥିଲି ରେମାଳ ଭୋଜି କରିଥିଲୁ। ଫାମିଲି ପିକନିକ ହେଇଥିଲା। ଯାଇଥିଲୁ ଥରେ ବୁଲିକି ଆସିଥିଲୁ ଆଉ
ନା ଆମ ରେମାଳ ଜାଗା ବି ମାନେ ଭଲ ମାନେ ଭଲ ଯେ କିନ୍ତୁ ପାଣି ସୁବିଧା ନାହିଁ ମାନେ ପାଣି ସିନା ଯାଇକି ସେଇ ମାନେ ନଈରେ ଅଛି। ମାନେ ପିଇବା ପାଣି ସୁବିଧା ନା ନାଇଁ ସେ ହେଲା ହଇରାଣ ପାଣି ଫାଣି ଥିବ ମାନେ ଏମିତି ସେ ଗୋଟେ ଜାଗାରେ ଭୋଜି କର ଯାଅ କରିବା।
ହଁ ଏମିତି ଆମର ସବୁ ପ୍ରକାର ଆମର କିନ୍ତୁ ଏପଟେ ଆସୁଭୋଜି କରିବା ଆମର ସବୁ ପ୍ରକାର ସୁବିଧା ଅଛି ପାଣି ପାଣି ସୁବିଧା ଅଛି ଝରଣା ବି ଦେଖିବ। ଝରଣା ବି ବହୁଚି। ଆଉ ହେଲା ଉପର କରଛନ୍ତି ପାହାଡ ବି ଅଛି ଉପରକୁ ଉଠିକି ଯିବ। ଠାକୁରାଣୀ ଉପରେ ଅଛନ୍ତି। ତାର ଗୋଟେ ଷ୍ଟୋରି ଅଛି ସେ ମାଆଙ୍କର ଗୋଟେ ବଡ ଷ୍ଟୋରି ଅଛି।
ହୁଁ।
ହଁ ସେ ଯୋଉ ବଛନ୍ତି ମା ତାଙ୍କର ଗୋଟେ ଭଲ ଷ୍ଟୋରି ଟା ଅଛି।
ହଁ।
କେତେବେଳେ ଫାଙ୍କା ହେଲେ ଆମେ ସେ ବିଷୟରେ କଥା ହବା। ସେ ମାଙ୍କ ବିଷୟରେ
ହଁ ସେଇଆ କରିବା ଆଉ ଥା ମାନେ
ଯିବାଆଉ ଯାଇକି ଥରେ ବୁଲିକି ଆସିବା ଆଉ ଆମେ ଗୋଟେ ବୋଲର କରିଦବା ବୋଲର କରିଦେଇକି ସମସ୍ତେ ଯିବ୍ ବା ଆଉ ଯାଇକି ବୁଲାବୁଲି କରିକି ଯାଇକି ଗ୍ୟାସ୍
ରାତିକରୁ ପଳେଇବେ ମାନେ ଆମର ରାତି ଏ ଏଗାରଟରେ ପଳେଇଲେ ଆମେ ସକାଳୁ ସକାଳୁ ଯାଇକି ଆମେ ଦର୍ଶନ କରିବା ନା କି
ହଁ ନା ଯେତେବେଳେ ବି ଗଲେ ଆମେ ସେଠି ଦର୍ଶନ କରିପାରିବା ଠାକୁରଙ୍କୁ ଦେଖିପାରିବା।
ଓହୋ।
ହଁ ନା ଆମେ ଆଠ ସାତଟା ଆଠଟା ବେଳେ ବାହାରି ଗଲେ ବି ଚଳିବ ଯେହେତୁ ସେଟା କିନ୍ତୁ ପ୍ରବଳ ମାଙ୍କଡ ନା ଆଉ ତାଙ୍କୁ ଦେଖିକି ଯାହା
ହଁ ହଁ ହଉ ତାହେଲେ ଦେଖିବା ଯିବାକୁ ଯୋଉ ଏଇ ମଝିରେ ବର୍ଷା ହେଲେ କୋଉଦିନ ଗୋଟେ ଯିବା ଥଣ୍ଡାପାଗ ଦେଖିକି ଆଉ।
ହଉ ହଉ ହଉ ତାହେଲେ ଠିକ ଅଛି ଆଁ ହଉ ହଉ।